ହାଲୋ।
କଣ କରୁଛନ୍ତି?
କିଛି ନାହିଁ, ଏ ଖାଇବା ପାଇଁ ଯାଉଚୁ।
ଓ ହୋ, ଖାଇନାହାନ୍ତି?
ଆପଣ
ଦେଖ ମୁଁ ଏଇ ଖାଇକି ଏଇଠି ବସଛି ଆଉ।
ଆଉ ଆପଣ କଣ କରନ୍ତି?
ଚାକିରି କଣ ଜବ କିଛି କନ ହେଲା ପଢିବା ପାଇଁ ପ୍ଲସ ଥ୍ରୀ କରୁଛ?
ଓହୋ।
ତୁମେ?
ପ୍ଲସ୍ ଥ୍ରୀ କଣ ସେକଣ୍ଡ ଇୟର ନା ଲାଷ୍ଟ ଇୟର?
ମୋର ପ୍ଲସ୍ ଥ୍ରୀ?
ଆଜ୍ଞା?
ଫାଷ୍ଟ ଇୟର।
ଫାଷ୍ଟ ଇୟର ଆଛା। କଣ ଷ୍ଟ୍ରିମ୍ ଅଛି?
କଣ କଣ କରୁଛନ୍ତି?
ମୁଁ ହାଉସ ୱାଇଫ୍।
କଣ କହିଲ
ମୁଁ କହିଲି ଷ୍ଟ୍ରିମ୍ କଣ?
ପ ପଲିଟିକଲ ସାଇନ୍ସ।
ଆଛା। ଆଉ ଘରେ ସମସ୍ତେ କେମିତି ଅଛନ୍ତି?
ହଁ ସମସ୍ତେ ଭଲ ଅଛନ୍ତି। ହଁ।
ଆଜି କଣ ରୋଷେଇ ହେଇଛି?
ରୋଷେଇ କିଛି ନାହିଁ ବର୍ଷା ଯୋଗୁଁ ଏପଟ ସେପଟ ହେଇକି ଖାଲି ଭଜା କରୁଛନ୍ତିଆ ପଖାଳରେ ଖା। ଏଇଅଣ୍ଡା ବଜା ଆଉ ବାଇଗଣ ଭଜା।
ଓ ହୋ।
ଆଉ ରାତିରେ
ଓ ହୋ ହଁ। ହ ଆଉ କିଏ କିଏ ଅଛନ୍ତି ଘରେ?
ଘରେ ବାପା, ବୋଉ, ଝିଅ
ହୁଁ
ଆଉ ଆପଣଙ୍କରେ କିଏ କିଏ ଅଛନ୍ତି?
ମୋର ଜଏଣ୍ଟ ଫ୍ୟାମିଲି ମୋ ହଜବେଣ୍ଡଙ୍କର ଚାରି ଭାଇ, ମୋ ଶାଶୁ, ଶଶ ର ଆଉ ମୋର ଜଣେ ଯା ଅଛନ୍ତି, ଆଉ ତାଙ୍କର ଗୋଟେ ପୁଅ ମୋର ପୁଅଟେ ଝିଅଟେ ଆଉ।
ଓ ହୁଁ
ହୁଁ।
ଆଉ କଣ ଜବ ଫବ କରୁଛନ୍ତି ନା ତାହେଲେ ଯୋଉ ସେମିତି ଘରେ?
ନାଇଁ ମୁଁ ଜବ କିଛି କରୁନି।
ହୁଁ ଆଗରୁ କରିଥିଲେ ନା କରିନଥିଲେ?
ଆଗରୁ ନାଇଁ ପ୍ଲସ ଟୁ ପରେ ମ୍ୟାରେଜ ହେଇଗଲା ତ କରିନି।
ଓ ହୋ। ଆଉ ଆଜି କଣ ଘରେ କରିଛନ୍ତି ଖାଇବା ପିଇବା ପାଇଁ? ହାଲୋ
ହଁ ଏମିତି ଭାତ, ଡାମା, କଲା ଆଳୁ ଚିପ୍ସ ଏମତି ହେଇଥିଲା ଆଉ।
ହଁ ହଁ
ହୁଁ
ଆଉ କଣ କୁହନ୍ତୁ?
ଆଉ କଣ ସେପଟେ କଣ ପର୍ବପର୍ବାଣି କେମିତି କଣ ହୁଏ? ରଜ ହେଲା ଏ ଆଗକୁ ଗଣେଶ
ସମସ୍ତୁ ଉ ଦୋଳି ପଡେ ଆଉ ତିନି ଦିନି ଆଙ୍କ ଆମର ଛୁଆଙ୍କ ଛୋଟ ଛୁଆଙ୍କ ଭିତରେ କମ୍ପିଟିସନ ହୁଏ, ବଡ ଲୋକ ବି ଆସନ୍ତି ତାଙ୍କ ଭିତରେ ହୁଳହୁଳି ମ୍ୟୁଜିକ ଚେୟାର ଆଉ ଛୁଆଙ୍କ ଭିତରେ ଆଉ ଛୁଆ ଯୋଉ ବଡ ଯୋଉ ପିଲାଙ୍କର ବୟସ ତାଙ୍କର କବାଡି ଏ ସବୁ ହୁଏ, ଆଉ
ଆଚ୍ଛା।
ଏମିତି ହୁଏ, ତା ପରେ ଲାଷ୍ଟଥର
ତାଙ୍କ ଭିତରୁ ଯୋଉମାନେ ଫାର୍, ସେକେଣ୍ଡ, ଥାର୍ଡ ହେଇଥାନ୍ତି ତାଙ୍କୁ ପ୍ରାଇଜ ଦିଆକୁ ହୁଏ, ତାଙ୍କ ନାଁ ଦିଆଯାଏ। ଆଉ ହଉଛି ଆମ ପ୍ରତିବର୍ଷ ଆମ ଗାଁ ରେ ଦଶମ ହାଏଷ୍ଟ ରଖିଥାନ୍ତି ତାଙ୍କୁ ସେଇ ଷ୍ଟେଜ ରେ ଡାକିକି ତାଙ୍କୁ ବି ପୁରସ୍କାର ଦିଆଯାଏ।
ଓ ହୋ।
ଆଉ ଆପଣଙ୍କ ଆଡେ କଣ କେମିତି ହୁଏ ରଜ ଦଶହରା।
ଆମର ଏ ରଜ ତ ମହୋତ୍ସବ ହୁଏ, ଆଛନ୍ତି ଇମିତି କହିଲେ କି ମାନେ କମ୍ପିସନ ହୁଏ ଛୁଆଁଙ୍କ ଭିତରେ ଆମର ସେମତି ଉ ଛୁଆଙ୍କ ଭିତରେ ଡ୍ୟାନ୍ସ କମ୍ପିଟିସନ୍ ଆଉ ସଙ୍ଗ କମ୍ପିଟିସନ୍ ଏମତି ସବୁ ହୁଏ, ଆଉ ବଡ ପିଲାଙ୍କର ମ୍ୟୁଜିକ ଚେୟାର ଏମତି ସବୁ ଦିନରେ ହୁଏ, ପିଲାଙ୍କର ସବୁ କ୍ରିକେଟ ଖେଳ ହୁଏ, କବାଡି ଖେଳ ହୁଏ। ଏମିତି ସବୁ ହୁଏ ଆଉ।
ଓ ହୋ।
ହଉ ସେମିତିକି ଲାଷ୍ଟ ରଜ ରେ ସମସ୍ତଙ୍କୁ ଯିଏ ୱିନ୍ କରିଥାଏ ତାଙ୍କୁ ପ୍ରାଇଜ ଦେଇଥାଏ। ହ
ହୁଁ।
ସବୁ ମାନେ ଏବେ ତ ପ୍ରାୟ ସବୁ ଗାଁ ରେ ରଜ ମହୋତ୍ସବ ହଉଚି। ଆମର ଡ୍ୟାନ୍ସ ହୁଏ, ସବୁ କିଛି ହୁଏ, ଆଉ ବୁଲାବୁଲି କରନ୍ତି ବହୁତ ସାରା। ଆମ ଗାଁ ରେ ତ ଦି ସାଇଡ, ତିନି ତିନି ପଟରେ ହୁଏ ରଜ ମହୋତ୍ସବ। ମାନେ ସାଇ ନେଇକି ହୁଏ।
ଓ ହୋ। ଆଉ ରଥଯାତ୍ରା କଣ କେମିତି ହଉଛି ଆମରିଆଡେ?
ହଁ ରଥଯାତ୍ରା ବି ଭଲ ହବ କାହିଁକିନା ଆମର ଏଠି ବଡ ମନ୍ଦିର ଅଛି ଜଗନ୍ନାଥ ମନ୍ଦିର ଅଛି। ଅ ରଥ ହବ। ହୁଏବେ ଆଗତ ଏମତିକି ରୋଡ ସବୁ ରଙ୍ଗୋଲି କରାଯାଏ।
ହୁଁ।
ଟୋଟାଲ ଗାଁ ସାରା ରୋଡ ରଙ୍ଗୋଲି ହୁଏ। ଏମିତି ହୁଏ ରଥ ଟଣା ହୁଏ।
ଆଉ ଯୋଉ କାର୍ତ୍ତିକ ପୂର୍ଣ୍ଣିମା କେମତି କଣ ହୁଏ?
ହଁ କାର୍ତ୍ତିକ ପୂର୍ଣ୍ଣିମା ପାଞ୍ଚ ଦିନ ଚରା ମାନେ ମେଢ ତ ସେମିତି କହିବାକୁ ଗଲେ ଏ ମାନେ ଦଶଟା ଭଳିଆ ମେଢ ହୁଏ ଆମ ଗାଁ ରେ।
ହୁଁ।
ଆଉ ଲାଷ୍ଟରେ ଭସାଣି କର କରାଯାଏ ପାଞ୍ଚ ଦିନ ସାରା ସବୁଆଡେ ଖାଇବା ପିଇବା ହେଇକି ଭଲ ସେ କରାଯାଏ ମେଲୋଡି ଫେଲୋଡ଼ି ହୁଏ।
ହୁଁ ହୁଁ ହୁଁ।
ସବୁଠାରୁ କାର୍ତ୍ତିକ ଆମ ଗାଁରେ କାର୍ତ୍ତିକ ପୂର୍ଣ୍ଣିମା ଆଉ ଖୁଦୁରୁକୁୁଣି ସବୁଠୁ ଭଲ କରାଯାଏ।
ହୁଁ ହୁଁ।
ହୁଁ।
ତମ ଘର କୋଉଠି କି?
ଆମର ଭୋବାନଙ୍କୁ ନିନ୍ଦା।
ହଁ।
ତମ ଗାଁ ଟା କୋଉଠିକି?
ଆମର ସେଇ ଭୂବନ ପାଖ ଆଖ ବାଲିବ ଜାଣିଥିବେ ବାଲିବ ଠୁ।
ହଁ ହଁ ହଁ। ହୁଁ ହୁଁ।
ଆଉ କଣ କୁହନ୍ତୁ?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
ଆଉ କଲେଜ ଯାଇ ନଥିଲ କି ଆଜି?
ହ୍ୟାଲୋ।
ହଁ ମୁଁ କହିଲି କଲେଜ ଯାଇନଥିଲ କି ଆଜି?
ନାଇଁ ମୋର ଆଡମିସନ୍ ହେଇନି ପ୍ଲସ୍ ଟୁ ସରିଚି ପ୍ଲସ୍ ଥ୍ରୀ ଫର୍ମ ପଡ଼ିଚି ଆଉ।
ଅ ହଁ।
ଆଡମିସନ ସରିଲେ ଅଗଷ୍ଟ ଠୁ କଲେଜ।
ଆଛା।
ହ
ବର୍ଷା ହଉଚି ନା ନାଇଁ ସେପଟେ?
ବର୍ଷା ଛାଡିଥିଲା ପୁଣି ଆରମ୍ଭ ହେଲା।
ହଁ ପରା ଆମର ଏପଟେ ସେମତି ସକାଳୁ ଆଜି କାଲି ଦିନ ବାରଟାରେ ଷ୍ଟାର୍ଟ ହେଇଥିଲା ସନ୍ଧ୍ୟାବେଳେ ଟିକେ ଛାଡି ଯାଇଥିଲା। ପୁଣି ଏବେ ବର୍ଷା ଷ୍ଟାର୍ଟ।
ହୁଁ ହୁଁ।
ମାନେ ଆଜି ମଲ୍ ସକାଳୁ ହିଁ ବର୍ଷା ହଉଚି ତ ଏବେ ପର୍ଯ୍ୟନ୍ତ ବି।
ଆଉ
ଆଉ କଣ କରୁଚନ୍ତି ସବୁ ଘରେ ଘ ଘର ଲୋକ?
ଘର ଲୋକ ସମସ୍ତେ ଖାଇ ପିଇକି ରେଷ୍ଟ ନଉଚନ୍ତି।
ହୁଁ ହୁଁ ସବୁ ପୁଅ ଝିଅ।
ଝିଅ ଟିଉସନ୍ ଯାଇଚି ପୁଅ ଟା ଶୋଇ ପଡିଚି।
କୋଉ କ୍ଲାସ୍ରେ ପଢୁଚନ୍ତି ଦି ଜଣ।
ନାଇଁ ପୁଅ ସ୍କୁଲ ଯାଇନି ତାକୁ ଗୋଟେ ସାଢେ ତିନି ବର୍ଷ ଆଉ ଝିଅର ଫାଇଭ୍। କ୍ଲାସ୍ ଚାଲ୍ଚି।
ଓ।
ଆଉ ତମ ସାନ ଭଉଣୀ କୋଉ କ୍ଲାସ ପଢୁଚି।
ଏ ସପ୍ତମ ପଢ୍ଚି।
ହଁ ହ। ଭଲ ଆଉ ଭାଇ ଭଉଣୀ ଦି ଜଣ।
ହୁଁ। ହ
ଆଉ କଣ କହ ଆଉ ବୁଲାବୁଲି କରିବା ପାଇଁ କୁଆଡେ ଯାଅ ନା ନାଇଁ।
ଆ ସନ୍ଧ୍ୟା ବେଳେ ଟିକେ ଯଦି ଖେଳ ଆଡେ କୋଉଠି ଖେଳ ହବ। ଆଗରୁ ଯାଉଚି କିନ୍ତୁ ଏବେ ତ ବର୍ଷା ହଉଚି ଆଉ କଂ ପଡିଆ ପୁରା କାଦୁଅ ଖେଳିବୁ କୋଉଠି। ଯାଇଁକି ଘରେ ବସ୍ଚୁ ଏଇ ନହେଲେ ବାହାରେ ମନ୍ଦିର ଆଡେ ସନ୍ଧ୍ୟାବେଳେ ଟିକେ ବୁଲିଇଯିବା ପାଇଁ କେତେ ଘରେ ବସୁ ସେଥିପାଇଁ ବୁଲାବୁଲି କରିବାକୁ ଟିକେ ଆସୁ ଆଉ ମାଇଣ୍ଡ୍ ଫ୍ରି କରିବା ପାଇଁ।
ହୁଁ।
ମୁଁ ଦେଖିଚି ସେପଟ ଏରିଆ ସବୁ ମୁଁ ଦେଖିଚି ଜାଣିଚି।
କଂ କହିଲେ।
ମୁଁ କହିଲି ତମର ସେପଟ ଏରିଆ ମୁଁ ଦେଖିଚି।
ହଁ ଆମର ଆଡକୁ ରଜ ମହୋତ୍ସବ ହୁଏ ସେଠିକି ଯାଏ ଏବେ ଦ କନ୍ତି ଆସିବେ ବୁଲି ଆଉ।
ହଁ ଆଉ ଯୋଉ
କୁହନ୍ତୁ କଣ କହୁଚନ୍ତି?
ମୁଁ କହିଲି ଭୁବନ ଆସନ୍ତି ନା ନାଇଁ ଯୋଉ ଗଣେଶ୍ ପୂଜା ଦେଖି?
ହଁ ହଁ ଆମେ ଯିବୁନି ପାଖେରେ ଗାଁ ପାଖ୍ରେ ଲାଗିଚି।
ଆନ୍ଦ୍ରେ।
ଦସହରା ବି ବହୁତ ଧୁମ୍ଧାମ୍ରେ ହୁଏ ଯାଉ ଦେଖିବା। ବଳଦ ଯାତ୍ରା, ରାବଣ ପୋଡି।
ହଁ!
ତାପ୍ରେ ଗଣେଶ୍ ପୂଜା ତ
ଏ ବର୍ଷ ତ ଅଛି ବୃନ୍ଦାବନ୍ ହବାର ପ୍ଲାନିଂ ଚାଲ୍ଚି।
ବୃନ୍ଦାବନ ରହ କହିବି।
ହୁଁ।
ହଉ ଆଜି ବାର ଥର ରାମ୍ ମନ୍ଦିର ହେଇଥିଲା। ଭାଙ୍ଗି ଯାଇଥିଲେ ତ ପିଇଓ ଅଧା କମ୍ପ୍ଲିଟ କରଥିଲେ ତଥା ବି ଭଲ୍ ଲେଖାଉଥିଲା।
ହଁ ଟାଇମ୍ ବୋହୁତ୍ କମ୍ ଥିଲା ବର୍ଷା ହଉଥିଲା ନା। ତ କାମ ହେଇପାର୍ ନଥିଲା ସେଥିପାଇଁ ଅଧା କମ୍ପ୍ଲିଟ୍ ହେଇଥିଲା। ନାଁ କମ୍ପ୍ଲିଟ୍ ବି ହେଇପାର୍ଲାନି ହୁଁ।
ହଉ ହଉ ମୁଁ ଆପଣଙ୍କୁ ଖାଇକି କଲ୍ କରୁଚି।
ଠିକ ଅଛି ଦଶମିନିଟ୍ ହେଇ ଗଲା କି ହଁ ହେଇଗଲା ଯେତଳେ